ହାଲୋ। ହ୍ୟାଲୋ। ବାଇଗରେ।
ହଁ ହଁ।
ଆଉ ଖିଆ ପିଆ ସଲାଣି?
ହଁ ଖିଆ ସରିନି ଆଉ ଟିକେ ପରେ ଖିଆ ହବ ଆଉ।
ଆଉ ଜାଣିଚୁ ନାଇଁ କେମିତି କଥା ହବ ବୋଲି?
ହଁ ହଁ ଜାଣିଚି।
ଆଉ ତମ ସହିତ କଥା ହେଲେ ମତେ ଲାଜ ଲାଗୁଚି ମ।
ଲାଜ ଲାଗୁଚି?
ହୁଁ।
ହଉ ଧୀରେ ଧୀରେ ଲାଜ ଟା କମିଯିବ ଆଉ।
ଆଜି ସ୍ପିକର ପାଖରେ ଫୁଙ୍କୁଚୁ କଣ ପାଇଁ?
କଣ କହିଲ?
ସ୍ପିକର ପାଖରେ ଫୁଙ୍କୁଚୁ କ ପାଇଁ?
ଶୁଭିଲାଣି ହଁ ହଁ ଶୁଭିଲା କହ।
ଯୋ ସ୍ପିକର ପାଖରେ ଫାଉ ଫାଉ ପବନ ହଉଚି।
ନା ହଉଥିଲାବେ ମୁଁ ଏବେ ତ ବାହାରକୁ ଆଇଲି ହାରି।
ଓକେ ଓକେ ଡୋଣ୍ଟ ୱରି ଓକେ।
ଓୋ ଘରେ ଆମର ଯଉ ଏଶୀ ଲାଗିଥିଲା ନା ସେଥିପାଇଁ।
ଓ ସେଥିପାଇଁ ତାହେଲେ ଏମିତି ହଉଛି ପ୍ରୋବ୍ଲେମ ତ।
ଓହୋ ଆଉ ଆପଣ ଖାଇସାଇଲେଣି।
ମୁଁ ହଁ ପା ମୁଁ ବର୍ତ୍ତମାନ ପାଇଁ ଖାଇକିନା ତ କତିକି କଲ୍ କରୁଛି କାହିଁକନା ମୋର ଆଉ ଚାଟା ଟାସ୍କ ଅଛି ଏଇଟା କମ୍ପ୍ଲିଟ ହେଯିବ ଯଦି ଆଉ ତିନିଟା ରହିବ।
ଓହୋ ଏଥିରେ ଏତେ ସ୍ଲୋରେ କଣ ପାଇଁ ଆଉଛି।
ଆଁ।
ଏଦେ ସ୍ଲୋ ରେ କଣ ପାଇଁ ଭଏସ ଟା ଶୁଭା ଯାଉଛି।
ଆବେ ତୋ ଭଏସ ଟା ମତେ କେଡେ ଦାର ଶୁଆ ହଉଛି ତ ମୋ ଏ ଟା ତ ସ୍ଲୋ ଶୁଭା ହଉଛି।
ୟେଶ।
ଆଉ ତତେ ମାନେ କଣ ଖାଇବାକୁ ଭଲ ଲଗେ କହିଲୁ ଟି?
ପଥେ।
ହୁଁ।
ସେଇ ଚିକେନ ଖାଇବାକୁ ଭଲ ଲାଗେ।
ତମେ ପାପିଆ ଡା କି ତମେ ଯୋଉ ପାପିଆ ଶୁଧୁ ପାପିଆ ଡାକି ତୁ।
ପପିଆ।
ହୁଁ।
ଖାଉଛି ଆଉ।
ଆରେ ତମ ଝିଅ ମାନେ ଏଡେ ତାରିଖ ପାଟି କରୁଛିଇଆଡେ ବି ଶୁଭା ହଉଛି।
ଓହୋ କଣ କରିବା।
ମାନେ ମୋବାଇଲରେ ଅଳ୍ପ ବିଲକୁଲ ଶୁଆ ହଉନି। କିନ୍ତୁ ଅଫଲାଇନ ରେ ପୁରା ଇଆଡେ ଶୁଭାଭଛି ରିଲ ରେ।
ଓହୋ ସି ଯ ସି ଆମର ଆଉ ଜଣଙ୍କୁ ଜଣେଇ ହଉଛନ୍ତି ତ।
ଅ ସେଥିପାଇଁ ତାହେଲେ ଏମିତି ହଉଛି ଆଉ ଆଉ ତୋ ମା ଆଡେ ଯୋଉ ରଜ ଏବେ ହେଲା ମାନେ କେମିତି କଣ ହେଲା?
ରଜ ପୁରା ଫାଲତୁରେ ପାଳା ହେଲା କିଛି ସେମିତି ହେଇନି।
ମାନେ କଣ ଖାଇଲୁ କଣ ପୋଡ ପିଠା ଛେନା ପୋଡେ କଣ ଖାଇଲୁ ଆକ୍ଚୁଆଲି
କିଛି ଖୁଏନି କେବଳ ଚକୁଳି ସହିତ ଚିନି ଟିକେ
ସେତିକି ମାତ୍ର ଏତିକିରେ କାମ ଚଳିଗଲ
ହଁ ଆଉ ତମେ କଣ ଖାଇଲେ ତମ ଆଡେ କେମିତି କଣ ପାଳନ କରା ହେଲା
ମୁଁ ବି ସେଇ ଚକୁଳି ସହିତ ତମେ ଯାହା ଖାଇଲ ମୁଁ ସେଆ ଖାଇଲି ଆଉ
ଓହୋ ତମ ଗାଁ ଆଡେ ଯୋଉ ଯାତ୍ରା ଫାତ୍ରା ହୁଏନି ନାଇଁ ଯେ
ହଁ ଯାତ୍ରା ହୁଏ ଧୁମଧାମ ରେ ପୁରା ହୁଏ ଆମର ଦୋଳ ଯାତ୍ରା
ଦୋଳ ଯାତ୍ରା ହୁଏନା
ହଁ ଦେଉଳ ଯାତ୍ରା
ଓହୋ ସେଇ ତମ ଗାଁରେ ବର୍ଷେ ଥରେ ଯାତ୍ରା ହେଇନଥିଲା କି
ହଁ ଯାତ୍ରା ହେଇ ହେଇନଥିଲା ଥରେ କଣ କହିଲ ଏ ଯୋଉ ମାନେ ଗୋଟେ ଗୋଟେ ଆମର ଯୋ ଏଇନୁ ସଂଘରେ ଗୋଟ ଗଟେ ନ ମେବର ରହୁନାହାନ୍ତି
ଓହୋ
ହଁ ସେମାନେ ମାନେ କାମ ଆକୁ ମାନେ ଉଲଟା ପାଲଟା କଲେ ନା ସେଥିପାଇଁ ଯାତ୍ରା ପାଟି ଆଇଲାନି ଯାତ୍ରା ବି ହେଲାନି ଇଜତ ପୁଡିଗଲା ଆଉ
ତମ ଗାଁ ରେ ଇଜ୍ଜତ ପଡିଗଲା ଆଉ
ହଁ ଆଉ ତମର ସିଆଡେ ଦଶହରା କେମିତି ହୁଏ
ଦସହରା ସେଇ ମେଢା ଫେଢ ସବୁ ହୁଏ ଭସାଣି ହୁଏ ରାବଣ ପୁଡି ହୁଏ
ରାବଣ ପଡି ହୁଏ
ହ ଭସାଣି ଦିନ
ହୁଁ ତମ କଥାରୁ ତ ଲାଗୁଛି କି ତମର ଇଆଡ଼େ ପୁରା ଧୁମ ଧାମ ରେ ମାନେ ତମର ହଉ ଥିବ ରାବଣ ପୋଡି଼ ଆଉ
ହୁଁ ତାପରେ ଆମର ଯୋଉ ପିଲାମାନେ ସବୁ ନାଚି କୁଦେଇ
ପୁରା ସିଷ୍ଟମ ହ୍ୟାଙ୍ଗ କରିଦଉଛନ୍ତି ଆଉ
ଆଉ
ଆଉ ତମର ଚାର୍ଜ କେତେ ଅଛି
ଚାର୍ଜ ସେଇ ତେଇଶି ପରସେଣ୍ଟ
ୟା ପରେ ତିନିଟା କଲ ହବ ତ
ହୁଁ ହେଇଯିବ ଯେ ମୁଁ ଟିକେ ଖାଇସାରିବି ତାପରେ ଆଉ ଆଉ ତମ ମୋବାଇଲ ର ମଡେଲ ଟା କଣ
ମୋ ମୋବାଇଲ ର ମଡେଲା ଟା ଭିଭୋ ଟି ଥ୍ରୀ ଏକ୍ସ ଏ ଭିଭୋ ଟି ଫୋର ଏକ୍ସ ଫାଇଭ୍ ଜି
ଓହୋ କଣ ହେଲା କି ମୁଁ ଏବେ ଗୋଟେ ମୋବାଇଲ କିଣିଲି ଯେ ସେ ମୋବାଇଲ ଭଲ ମଡେଲ ପାଇଲିନି
ହଁ ମତେ ଲାଗୁଛି ତମେ ରେଡମି ର କିଣିଛ କି ରେଡମି ମୋବାଇଲ ନାଇଁ କଣ
ନା ନା କିଣିଛେ ଗୋଟେ ଭିବୋ ମଡେଲ କିନ୍ତୁ ଭଲ ମଡେଲ ଦରକାର ଥିଲା ଆବେ ପାଇଲିନି ଆଉ
କଣ କହୁଛ ମ
ହଁ ପା
କଣ କରିବା ଏନି ଟିକେ ମାନେ ମୋବାଇଲରେ ଟିକେ ଚାଲିଛି ତ ଡାଉନ ଫଲ୍
ଆଉ ତମ ଘରେ କିଏ କିଏ ସବୁ ଅଛନ୍ତି
ଆମ ଘରେ ତ ସବୁ ଲୋକ ରହୁଛନ୍ତି ନା
ଓହୋ
ଲୋକ ରୁଛନ୍ତି ବହୁତ ଲୋକ ରହୁଛନ୍ତି
ହୁଁ ତମ ଘର ମାନେ କେତେ ବଖରାରେ।
ଆମ ଘର ସେଇ ତିନ।
ଓ ଏବେ ଯୋଉ ଗରମ ହଉଥିଲା ତମେ ଫ୍ୟାନ ରେ ରହୁଥିଲା ନା ଏସି ରେ ନା କୁଲର ରେ?
ଆମେ ରହୁଥିଲୁ ଇଏରେ।
କଉଥିରେ ଓହୋ।
କିନ୍ତୁ ଏସି ଆଣିକି ଲାଭ ନାହିଁ କାହିଁକି ନା ଏସି ଆଣିଲା ପରେ ପାଞ୍ଚ ଦିନ ଚାଲୁ କଲା ପରେ। ଆଉ ମାନେ ଏତେ ମାନେ ବର୍ଷା ଫର୍ଷା ହେଲା ଥଣ୍ଡା ଲାଗୁଛି ଯେ ଏସିି ବର୍ତ୍ତମାନ ପାଇଁ ଶୋଇ ପଡି଼ଛି।
ଓହ ଏସି କୁ ଟିକେ ସାଉତିକି ରଖିଥା ଆର ବର୍ଷ ପାଇଁ ଆଉ।
ହଁ ଏଇଟା ମାନେ ବେକାର ଧନ୍ଦା ଏଇଟା ଗୋଟେ କରିକି ମାନେ ଲାଇନ ବିଲ୍ ବଡେଇବା କଥା ଆଉ।
ଓହୋ ଲାଇନ୍ ବିଲ୍ ଦଉଛନ୍ତି ତ ଆପଣ?
ହଁ ଏଇଟା କିନ୍ତୁ ଆମର ବାଇପାସ କରାହେଇଛି ଆଉ।
ଓହୋ। ଯୋଉ ଏବେ କଉଠି ଅଛ?
ଏବେ ବର୍ତ୍ତମାନ ପାଇଁ ମୁଁ ଛାତ ଉପରେ ବଇଛି ଆଉ କଣ କରିବି ଆଉ ତମେ।
ଓହୋ ଏବେ ମୁ ରୋଡ଼ ପାଖରେ ମୁଁ ଅଛି ଆଉ।
ରୋଡ ପାଖରେ ଅଛ ତମ ମତ ମାନେ ତମ ପା ତମ ଗାଁ ପାଖରେ। ସହର ନା ନିଗୁଟ ଜଙ୍ଗଲ?
ଆମ ଗାଁ ପାଖରେ ଦୁଇ କିଲୋମିଟର ଦୂରତାରେ ସହର ଅଛି ଗୋଟେ ବ୍ଲକ ସହର ଆଉ।
ବ୍ଲକ୍।
ହଁ।
ଆଉ ଜଙ୍ଗଲ ସେ ନିଘୁଟ ଜଙ୍ଗଲ?
ହୁଁ ଜଙ୍ଗଲ ବି ଅଛି।
ମାନେ ତମେ କୋଉଠି ରହୁଛ ମାନେ ଜଙ୍ଗଲ ଅଛି ପୁଣି ଅ ଛି ସହର।
ସହର ବି ଅଛି ଟିକେ ଗୋଟେ ଭିନ୍ନ ପ୍ରକାର ଆଉ।
ଓ ମାନେ ତମେ ତାହେଲେ ବହୁତ ଭଲ ଭଲ ଏମିତି ଭଲ ନା ଆଉ। ମାନେ ସହରରେ କାମ ଚଳିବ ଜଙ୍ଗଲରେ ବି କାମ ଚଳିବ।
ଆଉ ତମେ କୋଉଠି ଗାଧାଅ ଯେ?
ମୁଁ ତ କେଲାନରେ ଗାଧେ ଆଉ କଣ କରିବା କେଲାନ ପାଣି ଛାଡିଚି ବହୁତ ମାନେ କା ଚ ପାଣି ପୁରା ସେଇଟା ଆମେ ଗାଧୋଉ ଆଉ।
ବାଥରୁମ୍ ଫାଥରୁମ୍ ନାହିଁ?
ନାଇଁ ବାଥରୁମ୍ ସେଇଟା ତ ଆମ ବାଥରୁମ ସେଇଟା ଆମର ହଗରା ପଡିଆ ସେଇଟା ସବୁ।
ଓହୋ।
ଆଉ କଣ କହୁଛୁ ମା ମୋର ହବି ଫବି କିଛି ନାହିଁ ମତେ ଆକ୍ଚୁଆଲି ପଇସା ହିଁ ଦରକାର ମତେ।
ଓହୋ ଆଗକୁ କଣ ହେବାକୁ ଚାହିଁବେ?
ଆଗକୁ ମୁଁ ଗୋଟେ ଲକ୍ଷ୍ୟ ପତି ହେବାକୁ ଚାହେଁ।
ଓହୋ ଲକ୍ଷପତି।
ହଁ। ତମେ କେବେ ପୁରୀ ଯାଇଛ ପୁରୀ? ମତେ ଖାଇବାକୁ ଭଲ ଲାଗେ ଦହିବରା।
ଦହି ବରା। ଆଉ ହଁ ଯାଇଛି ଦୁଇଥର।
ପୁରୀରେ ତମେ କଣ ଖାଇଛ?
ପୁରୀରେ ଖାଇଥିଲି ବହୁତ ଛୁଆ ବେଳେ ଯାଇଥିଲି ସେଥିପାଇଁ ମନେ ନାହିଁ ଆଉ। ସ୍ନାକ୍ସ
ସ୍ନେକ୍ ଖାଇଲ ସ୍ନେକ୍ ଖାଇଲ?
ହଁ ସ୍ନାକ୍ସ।
ସ୍ନାକ୍ ଖାଇଲ ନା ସ୍ନେକ୍ ଖାଇଲ?
ସ୍ନାକ୍ସ।
ତମେ ଏତେ ଇଂଲିଶ କୁହନି ତମେ ଯୋଉ ସ୍ନାକ୍ସ କହୁଛ ହେଇଟା ପାଟିରେ ପଶୁନି।
ଆଜ୍ଞା।
ତେଣୁକରି ତମେ ଇଂଲିଶ ଟା ଟିକେ
କଣ କହିଲୁ ମୁଁ କାଲି ଯିବି କୁଆଡେ ବହୁତ ଦୂର ଯିବୁ ଜାଗାକୁ ବୁଲିବା ପାଇଁ ଟ୍ରାଭେଲ ଅଛି ତ।
କାଲି?
ହଁ।
କଣ ସାଙ୍ଗସାଥି ନା କିଏ କିଏ?
ନା ମୋ ଏ ଏକଲା ଯିବା ଆଉ।
କୋଉଠିି କି ଓହୋ ମାନେ
ସେଇ ଦୁଇଶହ କିଲୋମିଟର ଭିତରେ।
ଦୁଇଶହ କିିଲୋମିଟର! ଦୁଇଶହ କିିଲୋମିଟର ହଁ।
ତମକୁ ଖେଳିବା ପାଇଁ ଭଲ ଲାଗେନି?
ମତେ ଏଇ ଖେଳିବା ପାଇଁ ଭଲ ଲାଗେ।
କଣ ସବୁ ଖେଳ କ୍ରିକେଟ ନା ବ୍ୟାଡମିଣ୍ଟନ?
ଦେଖିବାକୁ ଗଲେ କ୍ରିକେଟ ହିଁ ମତେ ସବୁଠୁ ଭଲ ଲାଗେ ଖେଳିବା ପାଇଁ। ହଁ କାହିଁକି ଆଜି ମୁଁ ଗୋଟେ ପିଲାକୁ ଶୁଣ ଆଜି ମୁଁ ଗୋଟେ ପିଲାକୁ ଦୁଲ ଦୁଲ ଦୁଲ ଦୁଲ ତିନିଟା ଛକା ମାଇଲି ନା। ଏତେ ମୁଁ ଆଜି ମାନେ ଶୋଇ ପାରୁନି ଆଜି ବା। ରାତିରେ ଶୋଇ ପାରିବି ନାହିଁ ମତେ ଜାଣି ପାରୁନାହିଁ ଗୋଟେ ନିଦ ମେଡିସିନ ଆଜି ଖାଇବା ପଡିବ ମତେ।
ଓହୋ ବାଗେଇକି ଟିକେ ଶୋଇଥିବେ ଯୋଉ କାରଣ ସେଇ ପିଲାଟା ବି କେତେବେଳେ ବି ବାଡେଇପାରେ।
ହାକ ନାଇଁ ନାଇଁ ତାର ଏତେ ଦମନାହିଁ, ସେ କାହିଁ କି ନା ତା ନା ହେଲା ଅଲଗା ପ୍ରକାର ନା ଟା ତାର ସେଥିପାଇଁ ମୁଁ ଟିକେ ଧରି ପାରିବିନି ନା।
ଓହୋ ଆଗରୁ କେବେ ବାଡେଇଥିଲେ କି?
ସୁସି ମାନେ ଭଲ ବୋଲିଂ କରେ କିନ୍ତୁ ସେ ଆଜି ମାଡ ଖାଇଛି ଆଉ।
ଓହୋ ସେ ପିଲାଟି ତମର କଣ ଲାଗିବ କି?
ହୁଁ ହୁଁ ସେ ମୋର ମାନେ ଘନିଷ୍ଠ ମିତ୍ର ଆଉ ମାନେ ମୋର ଯୋଉ ଦିଟା କିଡିନ ଲାଗିଛି ଗୋଟେ କିଡିନ ତାର।
ଓହୋ ମାନେ ଶରୀର ଦିଟା ଗୋଟିଏ ଆତ୍ମା ଆଉ।
ହଁ ହଁ ସେଇଆ।
ହଉ ଆଉ।
ଆଉ କଣ? ୟା ଏଇ ଯୋଉ ଏଇ କଲ ଟା ସରିଲା ପରେ ଆଉ ଗୋଟେ କଥା ହେଇପାରିବ ନା ପାରିବନି?
ହଁ ହେଇପାରିବି ଚାର୍ଜ ଅଛି ହେଲେ ଖାଇବା ଟିକେ ସମୟ ଆଇଲାଣି। ତ ହଉ ଥବ ଆଉ ଗୋଟେ କଲ ବି ନେଇପାରିବ।
ହଉ ତାହେଲେ ୟା ପରେ ଆଉ ଗୁଟେ ଦଶ ମିନିଟିଆ କଲ୍ ଟେ। ତାପରେ ତମେ ଖାଇଯିବ ଆଉ। ଆଉ ୟା ପରେ ଆଉ ଗୋଟେ ଅଲଗା ଟପିକ୍ ଉପରେ କଥା ହବା ଆଉ।
ହଉ ଦେହ ପା ଭଲ ଅଛି ତ?
ହ ହଁ ଦେହ ପା ଭଲ ଭଲ, ତମର କିନ୍ତି ଅଛି କହିଲ?
ମୁଁ ତ ରେଡି କଲେଜ ଯାଉଛି ପୁରା ବିନ୍ଦା
ଅ ହ ହଉ ତାହେଲେ ରଖୁଛି ଆଉ ଥରେ କଲ୍ କରିମି ଆଁ?
ବାଏ।
ଓକେ।